ହ୍ୟାଲୋ ହ୍ୟାଲୋ।
ହାଲୋ ହଁ କୁହ।
ରାହୁଲ ମଲ୍ଲିକ୍ କହୁଛନ୍ତି କି?
ହଁ କୁହନ୍ତୁ?
ରାହୁଲ ଭାଇ ଆଉ କଣ ଏତେ ଦିନ୍ ହେଣି ଆସୁନାହାନ୍ତି ଆପଣ ବାହାରକୁ କୁଆଡେ? ଆମେ ତ ବୁଲାବୁଲି କରିବାକୁ ଯାଇଥାନ୍ତେ ଆଉ ଆପଣ ଆସୁନାହାନ୍ତି କଣ? କଣ ବ୍ୟସ୍ତ ବିହଳରେ ରହିଯାଇଛନ୍ତି ବୋଧେ?
ଟିକେ ଗେଡ ସେତ ଝଗଡା ହେଇଯାଇଛି। କଣ ହେଇଛି? ସେମାନେ ଖେଳୁଥିଲୁ, ହଠାତ୍ ତା ଆଡୁ କଲ୍ କଲା, କଲ୍ କରି ମତେ କହୁଛି ଆଉ?
ହଁ
ଆମେ ଶନି ରବି ମ୍ୟାଚ ପକେଇଛୁ ପିଲା ଧରି ଆସିବୁ ତୁ ବି ପିଲା ଧରି ଆ।
ଆଜି ତାଙ୍କ ପିଲା ଆସିଥିଲେ ଏସରି କାଲି ଆସିବେ?
ହଁ ସେ ସେମିତି କହୁଛି ପିଲା ଧରିକି ଆସିବ ଏମତି? ଯଦି କରିବୁ ସକାଦି ଭଳି
ଉ ହୁଁ ତାପରେ ଗିଡ଼ ଭାଇନାଙ୍କର ତ ଇଗୋ ବହୁତ ନା?
ମତେ ବି ଟିକେ ଡର ନାଗୁଛି? କାରଣ ଆମେ ଝଗଡା ତ ସେଇଭଳିଆ କରିଦେଲୁ ଏବେ ପିଲା କୁଆଡୁ ଡାକିବି କଣ କରିବି ମୋ? ବିଷୟରେ ପିଲା ନାହାନ୍ତି?
ସେ ଯୋଉ ଆମର ଆସେ? ସୋନୁ ବୋଲି ଗୋଟେ ପିଲା ପଛପଟୁ ପାଚେରି ଡେଇଁକି ଡାକୁ ଡାକ ସେ ଭଲ ଖେଳିବ?
ସିଏ ତ ତାଙ୍କର ଗାଈ ଅଛି ତ ସେ ତାଙ୍କ କ୍ଷୀର ଦୁଆ ଦୁଇଁ କରିବେ ତାଙ୍କୁ ଟାଇମ୍ ହବନି ସେ ବହୁତ୍ ପରିଶ୍ରମି ଲୋକ ଆଛା ହଉ ହଉ ମୁଁ ତାହେଲେ ଟ୍ରାଏ କରୁଛି? କିନ୍ତୁ ଗୋଟେ ଉପାୟ ଅଛି ମୋ ପାଖରେ?
କଣ?
ମୁଁ କହୁଛି ମୋର କେତେ ଖଣ୍ଟେ ସାଙ୍ଗ ଅଛନ୍ତି ତାଙ୍କୁ ମୁଁ ଭାବୁଛି ଡ଼ାକିଦେବି ତମେ ତମ ସାଙ୍ଗ ମାନଙ୍କୁ କିଛି ଖଣ୍ଡେ ଡାକି ଦିଅ? ମିଶେଇକି ଖେଳିଦେବା?
ହଉ।
ହଉ ତମର କିଏ କିଏ ସାଙ୍ଗ ସବୁ ଅଛନ୍ତି ମତେ ଟିକେ କହିଦବ?
ମୋ ସାଙ୍ଗ ଅଛନ୍ତି ଗୋଟେ ପିଲା ନାଁ ହଉଛି ଛୋଟା ଆଉ ଗୋଟେ ନାଁ ହଉଛି କେମ୍ପ
ଚିକେପା
ଆଉ ଗୋଟେ ନାଁ ହଉଛି ଦିବ୍ୟାଂଶୁ ଆଉ ଗୋଟେ ନାଁ ହଉଛି ଆସ୍ ତିଶ୍
ଆଛା
ଆଉ ଆଉ ଗୋଟେ ନାଁ ହଉଛି ଆମର
ପ୍ରତୀସୁ -
ସୁ ଆଛା ଗୋଟେ କାମ କର? ଗୋଟେ କାମ କର ସମସ୍ତଙ୍କୁ ଡାକି ଦିଅ? ହେଲା କେମିତି ଖେଳନ୍ତି କଣ କରନ୍ତି ଭାଇ ମୁଁ ଏତେ ମୋର ଦରକାର ନାହି ମୋର ପିଲା ଦରକାର? କାରଣ ସିଏ ଦୋଷ ଦଶ ବାରଟା ପିଲା ଆଣିକି ଛିଡା କରିବ ମାନେ ମତେ ବି ଦଶ ବାରଟା ପିଲା ଯାହା ହେଲେ ଛିଡା କରିବାକୁ ପଡିବ? ଆଉ ମ୍ୟାଚ୍ ଯେହେତୁ ମ୍ୟାଚ୍ ଯେହେତୁ ଆମେ ଟିକେ ନିଜ ଆଡୁ ଝଗଡ଼ା ଟା ତ ସେତିକି ପ୍ରକାର ମାନେ ଏଫର୍ଟ ବି ଦବାକୁ ପଡିବ?
ବୁଝୁଛି
ତ ଆମକୁ ବାଛିବାକୁ ପଡ଼ିବ କି ଓପନିଂ କିଏ ଯିବ? ବୋଲିଂ କିଏଯିବ?
ଓପନିଂତ ଯଦି କହିବେ ଆମର ଏଇଯୋଉ। କ୍ଷୀର ଅଛନ୍ତି ତୋତୁଲା କୁ ଅସିତ୍ ସାର୍ ଆସିବେ ଆମୋର ତାଙ୍କରି। ଆପଣକୁ ପଠେଇଲେ ଭଲ ହବ।
ହଁ କମ୍ବିନେସନ ଟା ଭଲ ଜଣେ ଡିଫେନ୍ସ କରିିକରି ଖେଳିଲାବେଳକୁ ଆଉ ଜଣେ ଗୋଡ ଫାଡିକି ଛକା ବୁଲେଇବ।
ଆଜ୍ଞା।
ଆଜ୍ଞା ଆଚ୍ଛା ହଁ ମୁଁ ଭାବୁଛି ଦିବ୍ୟାଂଶୁକୁ ପ୍ରଥମ ଓଭର ବୋଲିଂ ଦେଇଦେବା। ସେିକାମରେ ତ ଚସ୍ମିତ୍ ବୁମ୍ରା ଭଳିଆ ବୋଲିଂ କରିବ।
ଆଜ୍ଞା।
ଆଉଅଛୁ ତୁ ଆଉ କିଏ ରହିଲେ। ଆଓ କାହାକୁ ରଖିିବା କୁହ।
ଆପଣଙ୍କ ଇଚ୍ଛା ପିଲାଯାହାକୁ କହିବେ ଡକାହବ।
ମୁଁତ ସେୟା ଦେଖୁଛି କାହାକୁ ରଖିହବ କାହାକୁ ରଖିହବନି। ଉଁ ମୁଁତ ଭାବୁଛି ଆମର ଆକୁ ରଖିଦେବି ବୋଲି। ମୋର ଯୋଉ କହାକୁ ମୋର ଯୋଉ ସାଙ୍ଗ ମହାନ୍ତି ଆସେ ତ ସେ ମିଡିଲ ଓଭରରେ। ଭଲ ବ୍ୟାଟିଂ କରେ। ହଁ କ ତା ନାଁ ହଉଛି ସୁକାନ୍ତ ମହାନ୍ତି।
ବୁଝୁଛି।
ବୁଝୁଛି ହଁ ତ ସେ ମିଡିଲ୍ ଉପରେ ଭଲ ବ୍ୟାଟିଂ କରେ। ଆଉ ଲିଟି ବ୍ୟାଟିଂ କରେ ତ ତାଙ୍କୁ ଟିକେ ବୋଲିଂ କରିବାକୁ ଟପ୍ ହେବ। ଆଉ ସେମାନେ ବୋଲିଂରେ ସାର୍।
ତାଙ୍କ ତାଙ୍କୁ ଡାକିଦିଅ ଭଲହେବ।
ଆଛା ତାପରେ ତାଙ୍କ ବୋଲିଂ ଟା ମୁଁ ଖେଳିଛି। ହୁଁ ଭଲ ପକାନ୍ତି ପ୍ଲ ତାଙ୍କର ସ୍ ବି ଅଛି ଆଛା।
ହଁ ଭଲ ଲାଇନ୍ ଲେନ୍ଥରେ ପକାନ୍ତି। ତାପରେ ଡଟ୍ ବଲ୍ ପକାନ୍ତି ଅଧିକ ବ୍ୟାଟିଂ ଟା ବି କରିଦେବେ ଭ।
ସେମ୍ ପ୍ଲେସେ ଆଚ୍ଛା। ତାହେଲେ ମୁଁ ଦେଖୁଛି ଆମେ କେମିତି ଭଲ ସୁଖି ଧାରେ। ନାସ୍ତା ଯେ ହଁ ଆକ୍ଚୁଲି ତାଙ୍କର ଭୀତ। ଆକ୍ଚୁଲି କେତେକ ଭଲ ବ୍ୟଟ୍ସ ମ୍ୟାନ୍ ବି ଅଛନ୍ତି ଯୋଉମାନେ କି ଭଲ ସ୍କୋର ବି। କରିପାରନ୍ତି ହୁଁ ଆକ୍ଚୁଲି କୁତ ଅଛନ୍ତି। ତ ତାକୁ ଆଉଟ୍ କରିବା ଟା ଭାଇ କଷ୍ଟ କ। ସେଇକଥା ତାଙ୍କୁମାନେ କେମିତି କଣକରି ଆଉଟ୍ କରିବା ସେଇକଥା ଟିକେ ମୁଁ ଭାବୁଛି।
କେମିତି କଣ କରି ଆଉଟ୍ କରିବା।
ତମେ ତ ଅଛ ବହୁତ୍ ଭଲ ପକେଇବ ତାପରେ ତମ ବ୍ୟାଟିଂ ଟାବି ବହୁତ୍ ସୁଦୃଢ। ତ ମର ବଢିଆ ବ୍ୟାଟିଂ ଲାଗେ ତମ ବ୍ୟାଟିଂ ଟା ଯୋଉ ପୁରା ବିରାଟ କୋହିଲି ଷ୍ଟାଇଲ ର ଯୋଉ ବ୍ୟାଟିଂ ଟା କର।
ଧନ୍ୟବାଦ ଏତେ ସପୋର୍ଟ କରୁଥିବାରୁ ମୋ ଭିତରୁ ବହୁତ୍ ଧନ୍ୟବାଦ୍।
ନା ଆପଣଙ୍କ ବ୍ୟାଟିଂ ଷ୍ଟାଇଲ୍ ଟା ମୋତେ ବହୁତ୍ ଭଲ ଲାଗେ ମୁଁ ଦିଲ୍ ସେ କହୁଛି। ଆପଣଯୋଉ ଠିଆହୁଅନ୍ତି ବ୍ୟାଟରେ ଚାରି ମାରନ୍ତି ପଞ୍ଚ୍ କରିକି। ପଛ ବଲ୍ ଗୁଡାକୁ ଲିଭ୍ କରିଦିଅନ୍ତି ବିରାଟ କୋହିଲି ପରିକା।
ସେ ବା ଆଇଡଲ ବା। ସେ ଆକ୍ଚୁଲି ଗୁରୁ ମୁଁ ତାଙ୍କଠାରୁ ଅନୁପ୍ରାଣିତ ହୋଇଛି। ଆଜି ଆମେ ଯାଇଥିଲୁ କମ୍ପ୍ୟୁଟର୍ କ୍ଲାସ୍। ସେଠୁ ଆଜି ଆମକୁ ସାର୍ଟିଫିକେଟ୍ ମିଳିଛି।
ଆଜ୍ଞା।
ଆ ତ ମୁଁ ଭାବୁଛି କୋଉଠି ଗୋଟେ ଭଲ ଡିଜିଟାଲ୍ କାମ ଦେଖେଇବି। ସେଠାରେ ନୂଆ ଆମ କାମ ଷ୍ଟାର୍ଟ କରିବେ ବୋଲି। ଆଉ ଯଦି ଚାହିଁବ ତେବେ ବି ଆମ ପାଇଁ କାମ ଯୋଗାଡ଼ କରିଦେବେ।
କର କର କର ଭଲ ମୁଁ ବି ତମକୁ ସପୋର୍ଟ କରୁଚି ମୁଁ ବି ସେ କାମରେ ମିଶିବି ତମେ କର ଆମେ ମିଶିକି କରିବା
ହଁ ଯେ କିନ୍ତୁ ମୋର ଆଉ ଗୋଟେ କଥା କହିିବାରଥିଲା କାଲି ମୁଁ ବଳିଆ ଭାଇ ଦୋକାନ କୁ ଗଲି ବଳିଆ
ହଁ ହଁ ଆମ ସୌମ୍ୟ ଭାଇଙ୍କର ଆସିଷ୍ଟାଣ୍ଟ
ଆଚ୍ଛା ବଳିଆ ଭାଇଙ୍କ ଦୋକାନ ମୁ ଗଲି ସେଠି ଗୋଟେ ଅଫର ସେ ମତେ ଦେଲେ କି ପନ୍ଦର ହଜାର ଟଙ୍କାରେ ଗୋଟେ ଆଇ ଫୋନ୍
ନାଇଁ ନାଇଁ ଆପଣ ଆକ୍ଚୁଆଲି ଯୋଉ ଚୋର ବଜାର ଡାଲିରେ ଯେମିତି କରନ୍ତି
ନାଇଁ ନାଇଁ କଥା ଶୁଣ କଥା ଶୁଣ କଥା ଶୁଣ ପୁରା କଥା ଶୁଣି ସାର ତାପରେ କହିବ ମୁଁ ପ୍ରଥମେ ସିଟି ଯାଇଥିଲି ଗୋଟେ ଆମ ଫୋନରେ ଗୋଟେ କଭର୍ ପକେଇବାକୁ ତକଭର୍ ମିଳିଲାନି ତ ସେଠୁ ମୁଁ ପଚାରିଲିକି ଆଉ ଆପଣ ଯୋଉ ଏଇ ଯୋଉ ଆଇ ଫୋନଟା ରଖିଛନ୍ତି ମୁଁ ଗୋଟେ ସେମିତି ମାନେ ଶୋ ପାଇଁ ପଚାରଥିଲି ମୋରତ ଏମିତି କିଣିବାର କିଛି ମୁଡ୍ ନଥିଲା ତ ତୁଆଇହେଇଥିଲା ଗୋଟେ ପଚାରିଥିଲି ଆଇଫୋନ୍ ରଖିଛନ୍ତି ତକେତେ କଣ ଆର ପ୍ରାଇସ୍ ରହୁଚି ସେ କହିଲେ ଟଙ୍କା ପନ୍ଦର ହଜାର ଦିଅ ନେଇଯାଅ ଘରକୁ ପୁରା ତମର ହେଇଗଲା ମୁଁ କହିଲି ଏତେ ଶସ୍ତା କଣ ପାଇଁ ତେର ତେର ସେଉ ତେର
ତେରରୁ ନର୍ମାଲ ନା ପ୍ରୋମ୍ୟାକ୍ସ?
ହଁ ସେଉ ତେର ସେଟୋଟାଲ ଉପରେ କହିଲେ ମତେ ସେଉ ତେର ନର୍ମାଲ ନର୍ମାଲ ଟିକେ ସାଇଜରେ ମତେ ଛୋଟବି ଜଣା ପଡ଼ୁଥିଲା ଏତେ ଛୋଟ ନଥିଲା। ଲୋଵ ମାନେ କଣ ଗୋଟେ ମାନେ ଭିତରୁ ଗୋଟେ ମାନେ ଗୋଟେ ଏମ୍ ପ୍ରିମିୟମ୍ ଟ୍ରାକ୍ଟି ପିଲେସ୍
ନା ନା ସେଇଟା ଆକ୍ଚୁଲି ଆଜିିକାଲିକା ଯୋଉ ପିଲା ଗୁଡ଼ାକ ଆଇଫୋନ୍ କିଣିକି ଇଏମ୍ ଆଇରେ ଦେ କହୁଛନ୍ତି ସେଗୁଡ଼ାକ ଆଜ୍ଞା ଏଯଉ ପ୍ରିମିୟମ୍ ନୁହେଁ ସେଗୁଡ଼ା ହଉଛି ଆଜ୍ଞା ଯଉ ସୋ କନ୍ତିିନି ସୂପ୍
ଆକ୍ଚୁଆଲି କହିବାକୁ ଗଲେ ମତେ ସେ ସୁପ୍ ଜିନିଷଟା ଭାରି ଭଲ ଲାଗେ।
ନା ସେମିତିଆ ପିଲାଙ୍କ ସହ ମୁଁ କମ୍ ମିଶିବାକୁ ଯେତେ ଚେଷ୍ଟା କରେ
ତାମାନେ ଆପଣ କହୁଚନ୍ତି ମୁଁ ଖରାପ୍।
ଆଜ୍ଞା ହଁ।
ଏ ସୋପ୍ କଲା ମୋ ମାଇଣ୍ଡ ସେଇଟି ଆ ଯଦି ମୁଁ ମୋ ମୋ ତୋ ପାଖରେ ଦଶଟା ଆଇଫୋନ୍ କିଣିବାର କ୍ଷମତା ଅଛି ତାହେଲେହିଁ ମୁଁ ଗୋଟେ ଆଇଫୋନ୍ କି କିିଣିବି ଯଦି ମୋ ପାଖରେ ଦଶଟା ଆଇ ଫୋନ୍ କିଣିବାର ‌ଖିମତା ନାହିଁ ମୁଁ କାହିଁକି ଗୋଟ ଇଏ ଲଗେଇ ହଜାରେ ପଇସା ଖର୍ଚ୍ଚ କରି କିଣିବି ଗରିବ ଲୋକର ମାଇଣ୍ଡ ସେଟ୍ ସବୁବେଳେ ଏଇଆ କି ତମେ କେମିତି ଆଇଫୋନଟେ କିଣିଲେ ମୁଁ ଦେଖେଇ ମୋ ତାଙ୍ଗ ମାନଙ୍କୁ କିଦେଖ ମୁଁ ଆଇ ନ କିଣିଛି ଏଇଥିପାଇଁ ମତେ ଏମିତିଆ ଲୋକ ଭଲ ଲାଗେନି ଗୋଟେ ଏମତିଆ ଲୋକଙ୍କ ପାଇଁ ଆମ ଦେଶ ଗୋ ମାନେ ଗ୍ରୋ କରୁନି ଗରିବ ହେଇ ହେଇଗଲାଣି ଇକୋନୋମି ଡ୍ରପ୍
ଆରେ ମୋ କଥାଟାତ ପୁରା ଶୁଣି ସାର ତାପରେ କହିବ ଶୁଣ
ହଁ କୋଳି ଖାସ ଥଣ୍ଡ ହେଇଯାଇଚି ଟିକେ
ଚ ଚଳିବ ମେଡ଼ିସିନ୍ ଖାଇଦିଅ ଭଲ ହେଇଯିବ ମୁଁ କହିଲି ଆମର ତାଙ୍କୁ ମୁଁ କହିଲିକି ପନ୍ଦର ହଜାର ମାନେ କିଛିତ ଗୋଟେ ସେଥିରେ ଗୋଟେ ଖରାପ୍ ଜିନିଷ ଥିବ ତସେ କହିଲେ କିଛି ନାହିଁ ଆମର ଡିସ୍ପ୍ଲେଟା ଦେଖେଇଲେ ଡିସପ୍ଲେର ଯଉ ଆମର ରାଇଟ୍ ସାଇଡ଼ରେ ଟିକେ ନାଗୁରୁ ଗୋଟେ ଛୋଟ ବ୍ଲାକ୍ ସ୍ପଟେ ଅଛି ମୁଁ କହିଲି ଏଇଟା ଏମିତି କେମିତିଥିଲା ନା ସିଏ ଯାହାର ଥିଲା ସେତାକୁ ହାତରୁ ପକେଇ ଦେଇଥିଲେ ତସେଟା ସେମିତି ହେଇଯାଇଚି ଏନା ନୂଆ ପକେଇଲେ ମାନେ ଆହୁରି ଚାରି ପାଞ୍ଚ ହଜାରେ ବୁଡ଼ିଯିବ ମୁଁ କହିଲି ନାଇଁ ଥାଉ ରଖିଥାଉ ମୁଁ ଟିକେ ଆଗ ଭାବିବାକୁ ମତେ କିଛି ଦିନି ସମୟ ଦରକାର୍ ଯଦି ମୋର ମନକୁ ପସନ୍ଦ ଆସିଲା ତାହେଲେ ମୁଁ ତାକୁ କିଣିବି ପନ୍ଦର ହଜାର ଟଙ୍କାରେ ଆଇଫୋନ୍ ଥାର୍ନ୍ କିଣିବା ଛୋଟ କଥା ନୁହେଁ ଅଳ୍ପ ପଇସାରେ ମିଳୁଚି ଆମର ଆଣ୍ଡ୍ରଏଡ ଫୋନ୍ ହିସାବରେ ଆଇ ଫୋନଟା ସେତିକି ପଇସାରେ ମିଳିଯାଉଚି ମୋ ହିସାବରେ କିଣିଲେ ଭଲ ପଡ଼ନ୍ତା
ନାଇଁ ନାଇଁ ଆଜ୍ଞା ଆପଣ ଯଦି ପନ୍ଦର ହଜାର ଟଙ୍କାରେ ଫୋନ୍ ଆଣିବାକୁ ଚାହୁଁଛନ୍ତି ସାମସଙ୍ଗର ଏଇ ସେ ଗୋଟେ ଆସୁଚି ସେଇ ଫୋନଟା ଆଣନ୍ତୁ ସେଇଟା ଭଲ ରହିବ ଏ ଶସ୍ତା ଆଇଫୋନ ଚଲେଇକି କଣ ଲାଭ।
ମୋର ନୂଆ ଫୋନ ଆଣିଆର ଏତେ କିଛି ଇଚ୍ଛା ନାହିଁ କି ମାନେ କୋଉ ଆପୂଲୁ ସାମସଙ୍ଗ ଏ ଯୋଉ ହଁ ଏ ଆକ୍ଚୁଲି ଧତଟା ଫୋନ୍ ହେଲେ ବି ସେ ଯୋଉ ସେଉର ଯୋ ଉ ବ୍ରାଣ୍ଡ ଅଛି ସେଓର ବ୍ରାଣ୍ଡ ଚାରିଆଡେ ଭାଇରାଲ। ଆପଣ ବି ଜାଣିଥିବେ? ଏଚୁଲି ଏତେ ଆଚ୍ଛା ଏତେ ପଇସା ଏତେ ପଇସା ମୋ ପାଖରେ ନାହିଁ କି ମୁଁ ଡାଇରେକ୍ଟ
ହୋଉ ଠିକ୍ ଅଛି ଯଦି ତମର ପନ୍ଦରହଜାର ଟଙ୍କା ଅଛି ସେକଣ୍ଡ ହ୍ୟାଣ୍ଡର ସାମସଙ୍ଗ ଫୋନ ଦେଖ।
ନାଇଁ ନାଇଁ ମତେ ମତେ ସାମସଙ୍ଗ ଭଲ ଲାଗେନି। ମତେ ଆ ସେଉ ଭଲ ଲାଗେ ମୁଁ ସେଉ ଖାଇବି।
ହୋଉ ତମ ଇଚ୍ଛା ଲସରେ ପଡିବ ଫେରେ ମତେ ମନେ ପକେଇବ ମୋର କଣ ଭାଇ। ମୋ କାମ ସଜେସନ୍ ଦବା ଆଜ୍ଞା ଆଇଫୋନ୍ ନାଇଁ ନାଇଁ ଆଇଫୋନ ତେରଟା ବହୁତ ପୁରୁଣା ହେଲାଣି। ବୁଝିଲେ କାହିଁକି ତାକୁ କିଣିବେ ମତେ ଭଲ ଲାଗୁନି ଆଇଫୋନ୍ ଗୁଡାକ ଆପଣ ଯଦ କିଣିବା କୁ ଚାହୁଛନ୍ତି ସାମସଙ୍ଗ ଫୋନ୍ ଟେ କିଣନ୍ତୁ।
ସାମସଙ୍ଗ ଟା ଆକ୍ଚୁଲି ମୁଁ ସାମସଙ୍ଗ ରୁ ଯଦି କିଣିବି ତାର ଏସ୍ ସିରିଜ ଟା କିଣିବି ନହେଲେ
ହଁ ସାମସଙ୍ଗର ଏସ୍ ସିରିଜ ଗୋଟେ କିଣିକି ଗୋଟେ ପନ୍ଦର କୋଡିଏ ହଜାର ଟଙ୍କା ସେକଣ୍ଡ ହ୍ୟାଣ୍ଡ ଶସ୍ତା ଦେଖିକି ଓଏଲ୍ଏକ୍ସ ବାଗେରାରେ ଦେଖନ୍ତୁ।
ଏ ଆ ସାମସଙ୍ଗ ର ଏ ସିରିଜ କେବେ ବି ପନ୍ଦରରୁ କୋଡିଏ ପନ୍ଦର କୋଡ଼ିଏ ହଜାରେ ତିରିଶିରେ ବି ମିଳିବନି ସେଇଟା ବହୁତ ତାର ପ୍ରାଇସ୍ ବହୁତ ହାଇ ଆସେ। ଏସ୍ ସିରିଜ ମାନେ ସେ ଟଙ୍କା ଲକ୍ଷେରୁ ଷ୍ଟାର୍ଟ ହେଇକି ଟଙ୍କା ଲ
ମୁଁ ବୁଝୁଛି ସେକେଣ୍ଡ ହ୍ୟାଣ୍ଡ ଏ ଫୋନ୍ଟା ଆପଣଙ୍କର ଦରକାର କଣ ମାନେ ଆଇଫୋନରେ ଆପଣଙ୍କ କିଛି ସେମିତି କିଛି ସ୍ପେସିଆଲ
ହଉ ମୁଁ ରହୁଛି ମୁଁ ପରେ କଥା ହେବି। କାଇଁ ବ୍ୟସ୍ତ ଅଛନ୍ତି କି ହଁ ବ୍ୟସ୍ତ ଅଛନ୍ତି ହଉ ମୁଁ ବି ଯାଉଛି